ହାଲୋ ହାଲୋ ହାଲୋ ଶୁଭସନ୍ଧ୍ୟା ଶୁଭସନ୍ଧ୍ୟା ବନ୍ଧୁ।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆଉ ଭଲ ଅଛନ୍ତି ଆପଣ?
ବଢ଼ିଆ ବଢ଼ିଆ ବହୁତ ବଢ଼ିଆ ଆପଣଙ୍କ ଖବର କୁହନ୍ତୁ?
କିଛି ନାହିଁ ମୁଁ ବି ଭଲ ଅଛି ଈଶ୍ୱରଙ୍କ କୃପାରୁ। ଆଉ କଣ ଟା କୋହୁଥିଲେ ଆପଣ କୁହନ୍ତୁ ଟିକେ? ହଁ ସେୟା ସେୟା।
ଉଁ କଣ ଆଉ କରିବା ଏମିତି ଦୁଃଖ ତ ଜୀବନ ମଧ୍ୟରେ। ଜୀବନକୁ ଅତିବାହିତ କରିବା କଥା ଆଉ।
ହଁ ହଁ ସେଇଆ ନା ଟିକେ ଦୁଃଖ ଜୀବନରେ ଟିକେ ସୁଖ ଖୋଜିବାକୁ ଆପଣ ଚେଷ୍ଟା କରୁଛନ୍ତି।
ଉଁ। ନିହାତି ନିହାତି ସେଇ ଜିନିଷ ସୁଖର, ଦୁଃଖମୟ ଜୀବନ ମଧ୍ୟରେ ସୁ ସୁଖର ସନ୍ଧାନରେ ହିଁ ଜୀବନ ଟା ବିତି ଚାଲି ଯାଇଥାଏ।
ହଁ ହଁ ମୁଁ ହଁ ସେ ଜିନିଷ ହିଁ ଆଁ ମୁଁ ଚାହୁଁଚି ଆପଣଙ୍କୁ ଆପଣଙ୍କ ସୁଖମୟ ଜୀବନ ମିଳିଯାଉ। ଦୁଃଖ ସଂସାର ଭିତରେ, ଏହା ହିଁ ଜୀବନ କାଇଁ ଜୀବନରେ କଣ ଦୁଃ ଦୁଃଖ ସୁଖ ଚାଲିଥାଏ। ଯେମିତିକି ଜଣେ ମନୁଷ୍ୟ ବହୁତ ଖୁସି ଯାଇଥିଲେ ତ ତାଙ୍କେ ପଚାରିଲେ ପଚାରିଲେ ଶ୍ରୀକୃଷ୍ଣଙ୍କୁ ନା ନା ଦୁଃଖ ହେଇଯାଇଥିଲେ, ମୋର ମନେ ପଡୁନି ଠିକ୍ ସେ, ଦୁଃଖ ନା ସୁଖ ହେଇଥିଲେ ତ ମୁଁ କଣ କରିବି, ତ ଶ୍ରୀକୃଷ୍ଣ ଲେଖିଥିଲେ ଯେ ଇଏ ସମୟ ବି ବିତିଯିବ। ବୁଝିପାରୁଛନ୍ତି? ତ ସେଇଟା ହଉଚି ମଣିଷର ଜିନିଷ ଯାହାକି ମାନେ ଦୁଃ ଦୁଃଖ ସହିତ ସୁଖ ମିଶିକି ଥାଏ। ଓ ଏହା ହିଁ ଜୀବନ। ଖାଲି ସୁଖ ହେଲେ ମଣିଷ ବଞ୍ଚିପାରିବନି, ଖାଲି ଦୁଃଖ ହେଲେ ମଣିଷ ବଞ୍ଚିପାରିବନି। ତ ସୁଖ ଦୁଃଖ ଟିକେ ମିଶାମୁଶି ହେଲେ ଜୀବନଟା ଭଲ ଚାଲେ ଆଉ। ମୋର ସେମିତି ଭାବନା। ଆପଣଙ୍କର ତ ମୁଁ ଜାଣିନି।
ନାଇଁ ନାଇଁ ଠିକ୍ କଥା ସେଇ ତ ଦୁନିଆର ରୀତିନୀତି ସେୟା ହିଁ ତ ଦୁନିଆର କଣ ନିୟମ। କହିଲେ ଚଳେ। ଆଉ ସବୁବେଳେ ସୁ ଦୁଃଖରେ ରହିଲେ ବି ଭଲ ଲାଗିବନି, ଭଗବାନଙ୍କୁ ଭୁଲି ଯିବା କହିଲେ ଆଉ କଣ ରହିବ ଦୁନିଆ ଟା। ସବୁବେଳେ ଦୁଃ ଦୁଃଖ ରହିଲେ ବି ଭଗବାନଙ୍କ ମାନେ ପସନ୍ଦ ହବାର ଅଛି ସେଇ ଜିନିଷ। କି ସବୁବେଳେ ଦୁଃଖ ରେ ରହିଲେ ନା ମଣିଷଟି ହାରିଯିବ ବୋଲି ପୁରା ହାରିଯିବ ଭାଙ୍ଗିଯିବ ବୋଲେ ମଣିଷଟି ଜୀବନ ବି ହାରିଦବ।
ସେଇଆ ସେଇଆ। ମାନେ ମିଶିକି ରଖିବା କଥା ଆଉ, ମାନେ ଦୁଃଖ ସୁଖ ମିଶି କି ରହିବା କଥା, ତ ସେଇଟା ହଉଚି ଆମର ଜୀବନ। ଆଉ ତାହେଲେ କଣ ଖାଇଥିଲେ ଆପଣ?
ହଁ ସେଇୟା ଯେମିତିକି ସୁଖ ଯାହା ବି ମିଳିଥିବ ଆପଣଙ୍କୁ ସେଇ ସୁଖର ସମୟ ଟାକୁ ଦୁଃଖ ସମୟରେ ମନେ ପକେଇ ଦୁଃଖ ସମୟ ଟାକୁ ବିତେଇ ଦେବା କଥା ଆଉ କଣ। ନା କଣ କହୁଛନ୍ତି?
ହଁ ସେମିତି। ମୁଁ କହିଲି କଣ ଖାଇଥିଲେ ଆପଣ?
ଆ ମୁଁ ଏଇ ଖାଇଥିଲି ଭାତଟେ ଡାଲିଟେ ଆଉ ଆମର ହେଇଥିଲା କାଙ୍କଡ଼ ଆଳୁ ଭଜାଟେ। ଆଉ ହେଇଥିଲା ଆମର କଣ ଅଣ୍ଡା ଭୁଜିଆଟେ।
ମୁଁ କେମିତି ମୁଁ କେମିତି ଜାଣିବି ଓ ଅଣ୍ଡା ଭୁଜିଆ, ମୋର ଅଣ୍ଡା ଭୁଜିଆ ମୋତେ ବହୁତ ଭଲ ଲାଗେ। କିନ୍ତୁ କାଙ୍କଡ଼ ଟିକେ ମୋତେ ଏତେ ପସନ୍ଦ ନୁହେଁ। ତ ଯଦି କାଙ୍କଡ଼ ଚିପ୍ସ ହେଲା ମୁଁ ଖାଇଦିଏ। କିନ୍ତୁ କାଙ୍କଡ଼ ଭଜା ଫଜା ଟିକେ ମୁଁ ଏତେ ଖାଏନି। କାରଣ ଏ ଏତେ ଭଲ ଲାଗେନି ଆଉ କାହାର କଣ ପସନ୍ଦ ଥାଏ। ମୋତେ ଟିକେ ଏତେ ଭଲ୍ ଲାଗେନି ଆଉ। ମୋର ଟିକେ ନାକୁ ପତ୍ରକୋବି ଜାଣିଛନ୍ତି ପତ୍ରକୋବି ଭଜା ମୋତେ ବହୁତ ଭଲ ଲାଗେ। ମାନେ ନିରାମିଷ ମଧ୍ୟରେ। ହଁ ସେଇ ଜିନିଷ। ଟିକେ ମିଠା ମିଠା ଟିକେ ଏମତି ଲାଗେ ଭଲ ଲାଗେ ଆଉ। ଆପଣଙ୍କ କଣ ମାନେ ପସନ୍ଦିତ ଖାଦ୍ୟ କଣ ଆପଣଙ୍କର?
ନିହାତି ଭାବେ ଯେମିତି ଆପଣ ଯିବେ। ଯଦି ନିରାମିଷ ଭଜନରେ ଆମ କଣ ଭଲ ଲାଗେ ସେଇ ପୋଟଳ ପୋଟଳ ଟିକେ ପୋଟଳ ଉପରେ ତରକାରୀ ଟିକେ ଆପଣ କହିବେ? କିମ୍ବା ପୋଟଳ ଆଳୁ ହୁଁ ନିହାତି ନିହାତି ପୋଟଳ ଟିକ ଭଲ ଲାଗେ ଆଉ ନିରାମିଷରେ ପନିର ତ ରହିବ ସେ ତ ଯଦି ଆପଣ ଯିବେ କଣ ପରିବା ପନିପରିବା ଉପରେ
ହୁଁ ହୁଁ ହଁ ହଁ ମୁଁ ତ ଓଡିଶା ଛୁଆ ହଁଁ ଜାଣଥିଲ ସୋଉ ଜାଣେ
ଆ ନିହାତି ଭାବେ ବିନ୍ସ ଟିକେ ଆଉ ତା ସହିତ ଅଲଡ଼ି ଟିକେ ଏହାର ସବୁ
ଓ ହ ମାନେ ଘାଣ୍ଟ ଆପଣଙ୍କୁ ଭଲ ଲାଗେ ତାହେଲେ ନା କଣ?
ନାଇଁ ଘାଣ୍ଟ ନୁହଁ ତାହାର ଭଜା ଏଠ
ହଁ ଭଜା ଆଇଟମ୍ ଆପଣଙ୍କୁ ଭଲ ଲାଗେ ନାହିଁ ଆଉ ଆପଣ ତାହେଲେ ନିରାମିଶ ନା ଆମିଷ?
ନାଇଁ ମୁଁ କଣ? ଉଭୟ ଉଭୟ ଭୋଜନ କିନ୍ତୁ କଣ ନା ଦିନ ବାର ଅନୁସାରେ ଆଉ
ଓ ଆପଣ ଯେତେବେଲେ ଭଗବାନଙ୍କୁ ଟିକେ ପ୍ରାର୍ଥନା କରନ୍ତି ତାହେଲେ ନାହିଁ
ହଁ ଟିକେ
ହଁ କିନ୍ତୁ ଆପଣ ଚିନ୍ତା କରନ୍ତୁନି ନର୍କକୁ ହି ଯିବେ କାହିଁକିନା ସେମିତି ତ ହୁଏନି ଦିନେ ଖାଇବେ ଦିନେ ଖାଇବେନି ବୁଝିପାରୁଛନ୍ତିଛନ୍ତି ମୁଁ କଣ କହୁଛି? ତ ସେ ଜିନିଷ ଆଉ ଏବେ ଏବେ ଏମିତି ନାହିଁ ଯେ ସୋମବାର ଖାଇଦେବେ ଖାଇବେନି ମଙ୍ଗଳବାର ଦିନ - ଖାଇଦେବେ ବୁଧବାର ଦିନ ଖାଇଏ ଏମିତି ହେଲେ ତ ହେବନି ଠିକ୍ ଅଛି
ହଁ ନିହାତି ନିହାତି ଠିକ କହିଲେ ଆପଣ ମଣିଷ ଜନ୍ମ ତ ନର୍କ ହିଁ ଜନ୍ମ। ନର୍କ ରେ ହିଁ ଆପଣ ବଞ୍ଚୁଛନ୍ତି ଏବେ ହଁ ଖାଲି ଟିକେ ତେଲ କଡେଇରେ ଛଣା ହେବା ପାଇଁ ଉପରକୁ ଯିବେ ଆଉ କଣ?
ହ ସେୟା ସେୟା ଆମେ ଯେମିତି କାମ କରୁଛୁ ଆଜି ଦୁନିଆରେ ତେଲ ଗହ ତେଲ କଡ଼େଇ ସେ କାମକୁ ନାହିଁ ଆମକୁ ଅଲଗା ଛଣାହବ। ଆମ ପାଇଁ ସେଇଠି ଅଲଗା ହିସାବ କରାହେଇଛି ବୁଝିଲେ ଦେଖ ଦେଖନ୍ତୁ ଆଗ କାଳରେ ମାନେ ଯେଉଁ ସମୟରେ ତେତେୟା ଯୁଗ କି ଯେଉଁ ସମୟରେ ଆମର ଯେତେବେଳେ କଣ ଥିଲେ କହୁନାହାଁନ୍ତି? ମାନେ ଯୋଉ ଯୁଗ ଯୁଗ ଟିକେ ଜାଣିଥିବେ ନା ସେ ଯୁଗ ଯାକ ତ ସେ ଯୁଗରେ ଗୋଟେ ଗୋଟେ ମିଥ୍ୟା କହିଦେଲେ ତାଙ୍କେ ହଁ ଯାହାବି ଯାହାବି ତ ସେ ଯୁଗରେ ଗୋଟେ ମିଥ୍ୟା କହିଦେଲେ ମାନେ ଆପଣ ବହୁତ ବଡ଼ ବହୁତ ବଡ଼ ପାପ ବହୁତ ବଡ଼ ପାପ କରୁଥିଲେ ତ ଆମେ ଆଜିକାଲି ଦିନରେ କେତେ କାମ ନ କରୁଛୁ ହଁ କି ନାହିଁ?
ହଁ।
ତ ଆମେ ଯିବାଟା କିଛି ବଡ଼ କଥା ନୁହେଁ କିନ୍ତୁ ମତେ ଏହା ଖରାପ୍ ଲାଗେ ନାହିଁ କି ଯୋଉମାନେ ସୋମବାର ଖାାଇନାହା ମଙ୍ଗରବାର ଖାଆନ୍ତି ବୁଧବାର ଖାଆନ୍ତିନି ତାଙ୍କେ ବି ଯିବେ ହେଲା ସେ ଜିନିଷ ଟେ ଖରାପ୍ ଲାଗେ ବେଳେ ବେଳେ ଛାଡ଼ନ୍ତୁ କଣ କରିବା ଏହା ତ ଜୀବନ।
ଏହି କଥାଟି କହି ମୋ ମନକୁ ବହୁତ ମର୍ମାହତ ସହିତ ଦୁଃଖିତ କରିଛନ୍ତି ଏ ହ। ନାଇଁ ମୋ କହିବା ଅର୍ଥ ହାଲୋ।
ହଁ ଶୁଭା ହଉଚି କୁହନ୍ତୁ?
ହଁ ମୋ କହିବା ଅର୍ଥ ଯୋଉମାନେ ସମ୍ ଯୋଉମାନେ ସମ୍ବାରେ ମଙ୍ଗଳବାରେ ଗୁରୁବାରେ ଶନିବାରେ ଖାଉନାହାନ୍ତି ସେମାନେ ଟିକେ ତେଲ କଡେଇରେ କମ୍ ସମୟ ଛଣା ହେବେ। ଆଉ ଯୋଉମାନେ ସେଇ କି ସମୟ ସେଇ ଦିନ ଗୁଡାରେ ଖାଇଛନ୍ତି ସେମାନେ ଟିକେ ଅ ଧିକ ସମୟ ଛଡ଼ାହେବେ ଆଉ କଣ।
ଓହୋ ତାହେଲେ ମୁଁ ତ ଚାହୁଁଚି ଭଲ୍ସେ ଟିକେ। ଛାଣି ହେ ବି କହିକିନା ରଫ୍ଟି ହବା ପାଇଁ ଚାହେଁ ମୁଁ ହଁ ସେ ଜିନଷ।
ଚବିଶି ଘଣ୍ଟା ଛଣା ହେଲେ ମଧ୍ୟ ଆପଣଙ୍କ କର୍ମ ଗୁଡାକ ଧୋଇ ହବ ନାହିଁ।
ମତେ ତ ଲାଗେନି ଯେ ନାଇଁ ଆମର ଏମ୍ ତି ଉପରେ ଜୀବନ ସାରା ତ ଯାହା ଆମେ କରୁଚୁ। ସଂଘର୍ଷ କରୁଛୁ କରୁଛୁ ଉପରକୁ ଗଲାପରେ ସେ ସଂଘର୍ଷ। ମତେ ଲାଗୁନି ଯେ ଏମତି କିଛି ଥିବ ଆପଣଙ୍କୁ କଣ ଲାଗୁଚି?
ନାଇଁ ଏଇ ଜିନିଷ ତ ରହିଛି କାଳ କାଳରୁ ନା। ସ୍ଵର୍ଗ ନର୍କ ମର୍ତ୍ୟ ପାତାଳ ଇହଲୋକ ପରଲୋକ ହାଁ।
ସେ ଯୋଉ କହୁନାହାନ୍ତି କି ମଲେ ଏ ସ୍ୱର୍ଗ କୁ ଯିବେ। ବୁଝିପାରୁଛନ୍ତି ହଁ ତ ସେଇ। ସେଇଟା ହିଁ କଥା ଆମେ ତ ମରିନୁ ତ ମଲେ ଆମେ ଜାଣିବୁ ସ୍ୱର୍ଗ ନର୍କ କିଛି କି ନାହିଁ କହିକିନା। କିନ୍ତୁ ମୁଁ ଏତିକି କହିପାରିବି। ଯେ ଆପଣ ଆପଣ ଯଦି ଯିବେ ନରକକୁ ଯିବେ କାହିଁକିନା ଯଦି। ଯେ ଆପଣ କେବେ ଖାଇବେନି ତାହେ ଲେ ବଧେ ଭଗବାନ୍ ଆପଣଙ୍କୁ କ୍ଷମା କରିପାରିବେ ହଉ ଛା ଛାଡ ପିଲା ର ବୁଝି ପାରିଲା କିନ୍ତୁ ଯୋଉ ଯୋଉ ଆପଣ ଖେଳୁନାହାନ୍ତି। ବାର ବାର ନାଇଁ ନାଇଁ ନାଇଁ ସେଟା ହବନି।
ଠିକ୍ ଅଛି ମୁଁ ବି ନର୍କକୁ ଯିବି ଆପଣଙ୍କୁ ବି ଯିବେ। କିନ୍ତୁ ମୁଁ ଏତିକି ହଁ ମୁଁ ଏତିକି ବି ଯେ ମୁଁ ଦେବି ଯେ ଆପଣ ଚବିଶି ଘଣ୍ଟା ଛଣା ହେବେ ଆମେ ଚାରି ଘଣ୍ଟା ଛଣା ହବୁ।
ହଉ ଠିକ୍ ଅଛି ଆପଣଙ୍କୁ ଖାଇଲେ ଭଲ ଲାଗିବନି ଆମ ଖାଇଲେ ଭଲ ଲାଗିବ କେହିତ ଉପକୃତ ହେବେ ଆମକୁ ଖାଇକି।
ଏଠି ଯିମତି ଆମ କଳ କଳି ଯୁଗରେ ଅଧିକ। ଖାଇ ଜିନିଷ ଟା ଟେଷ୍ଟ୍ ହଉଛି। ଆପଣଙ୍କୁ ସେଇଠେ ଆପଣଙ୍କ ଜିନିଷ ଟା ଟେଷ୍ଟ୍ ହବ ସେଠି ଆଉ କଣ।
ସେଇଅନୁସାରେ । ସେମାନେ ମତେ ମର ସାରି ଅଧିକ ଚାହିଦା ରହିବ ଆଉ।
ରହିବ ଆଉ ସେଠି ବି ଆପଣ ଡିମାଣ୍ଡ୍ ହେଇଯିବେ ନା ହେଇଟା ଶୁଣି ମତେ ବହୁତ୍ ଦୁଃଖ ଲାଗୁଛି।
ହଁ ହଁ ନା ନା ସବୁ ଜାଗାରେ ଆମେ ଯୋଉ ଯୋଉମାନେ କୁକର୍ମ କରନ୍ତି। ସେମାନେ ସବୁ ଜାଗା କୁକର୍ମ କରନ୍ତି ଠିକ୍ ଅଛି ସେମାନେ ଯୁଆଡେ ଗଲେ ବି ସେ କୁକ୍ ହଁ ହଁ। ସେମାନଙ୍କୁ ଯୋଉ କହୁନାହାନ୍ତି ଢିଙ୍କି ଶରିରକୁ କହିଲେ ବି ସେ ଧାନ କୁଟିବ। ତ ଆମେ ସେଇ ପ୍ରକାର ସେ ପ୍ରକୃତି ଲୋକ ଆମେ ଆମେ ଉପରକୁ ଗଲେ ବି। ସେ କାମ ହି। କରିବୁ ହଁ ହଁ ହଁ ହଁ ଆମେ ଛାଣି ହେଲେ ବି ଛାଣିକି ବାହାରକୁ ଆସିକି ଆମେ ସେ କାମ କରିବୁ। ବୁଝିପାରିଲେ ହଁ ସେୟା ସେୟା ଆମେ। ପ୍ରକୃତି ଆମେ କେବେ ଚେଞ୍ଜ୍ ମାନେ କରିବୁନି ଆମେ। ପରିବର୍ତ୍ତନ କରିବୁନି କାରଣ ପ୍ରକୃତି ନାବ୍ୟ ମୁଚ୍ୟତେ। ତ ଯେତିକି ମୁଁ ଶୁଣିଥିଲି, ତ ମତେ ଲାଗୁଚି କାହିଁକି ଆମେ ପ୍ରକୃତି ଆମେ ଭୁ ପରିବର୍ତ୍ତନ କରିବା କାହା ପାଇଁ।
ଜିନିଷ, ଆଉ ଗୋଟେ ମୋ ପାଖରେ ସେମିତି ଠେକିଆଟେ ଅଛି। କଣ ଘୁଷୁରୀ ଏମତି କଣ ଘୁଷୁରୀ ଏ ଲାଙ୍ଗୁଡ ନା ଏମତି ନା କଣ
ନା ନା ଘୁଷୁରୀ ତ ଲାଙ୍ଗୁଡ଼ ନଥାଏ। ଥାଏ କିନ୍ତୁ ସେଇଟା ଧର ଯାଏନି। ଲାଙ୍ଗୁଡ଼ ତ କୁକୁରରେ ଥାଏ ତ ଦିଆ ଢଗ ଅଛି। ଯେ ଆପଣ ବୋଧେ ଟିକେ ପାଠ ଫାଠ କମ ପଢ଼ିଛନ୍ତି ବୋଧେ। ତ ମୁଁ କହିଦଉ ତ, ଓହୋ ଆପଣଙ୍କ ବୋଧେ ଟିକେ ବଡ ବଡ ଚା ଚା କରୁଛନ୍ତିପଣ ସେ ବିଷୟ ଜାୁ ଥିବେ। ତ ଆମେ ଛୋଟ ଆ। ନା ଆଜ୍ଞା ଏ ଏ ଏ ଯାକ ଯଦି ଆପଣ ଯଦି କେବେ ସରକାରୀ ଚାକିରି ପାଇଁ ପଢ଼ିବେ ନା ତ ମ ଆପଣ ଯଦି ଓଡିଆ ପଢିବେ ତ ଏମିତି ରୁଢି ଫୁଢ଼ି ତୁ ଗ ଥାଏ ଲୋକବାଣି ଥାଏ ତ ସେଠି କିଛି ଥାଏ ଏଇ ଜିନିଷଟା। ତ ଗୋଟେ ହଉଚି, ଯଉ କଣ କହିଲେ ଘୁଷୁରୀ ପ୍ରକୃତି ମଲେ ତୁଟେ। ଏମତି ଏମିତି ଏମିତି କିଛି ଗୋଟେ ଅଛି। ନାଇଁଁ ଘୁଷୁରୀ ନାଇଁ ଘୁଷୁରୀ ପ୍ରକୃତି ପଙ୍କି ଲୁଟେ, ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ କହୁଛି ମୋର ଟିକେ ମନେପଡୁନି। ମୁଁ ଟିକେ ମୁଁ ଟିକେ ଅପସନ୍ ଦେଖିକି କହେ ତ। କୋଇ ଓପସନ ମୋର ନାହିଁ। ତ ମୁଁ ଟିକେ ମୁଁ ଟିକେ ଦୁବିଧାରେ ପଡିଯାଉଛି। ତ କଥାଟା ଶୁଣନ୍ତୁ। ହଁ? ହଁ ହଁ ଆମର ସେମିତି ଆମେ ସେ ଅପସନ ବାଲା। ଆମର ଟିକେ ଲେଖା ଲେଖିରେ ହୁଏନି ଆମର ତ। ତ ଆମେ ଦେ ଦେଖିକି ରାଇଟ ମାରିଦଉ। ତ ଏବେ ଟିକେ ସେ ଖାତା ବହି ନାହିଁ ମୋଠି। ନାଇଁ ମୁଁ ଦେଖିକି ରାଇଟ ମାରିଦେବି ବୋଲି କହିଲି। ଆପଣଙ୍କୁ ଟିକେ କଥାବାର୍ତ୍ତା ଟିକେ ଠିକ୍ ଲାଗୁନି। ଶୁଣନ୍ତୁ ମୁଁ କୁଣ କହୁଚି। ତ ସେଇଟା ହଉଚି ହଁ ଘୁଷୁରୀ ପ୍ରକୃତି ପଙ୍କି ଲୁଟେ ମଣିଷ ପ୍ରକୃତି ମଲେ ତୁଟେ। ଠିକ୍ ଅଛି?
ବାସ୍ ପରଫେକ୍ଟ, ମୁଁ ଆପଣଙ୍କ ପାର୍ଟିରୁ ସେଇ କୁକର୍ମ କଥାଟି ଆ ପଣଙ୍କ ପାର୍ଟିରୁ ଶୁଣିବାକୁ ଚାହୁଁଥିଲି। ସେଥିପାଇଁ ମୁଁ ମୋ ପାର୍ଟିରୁ କହୁନଥିଲି।
ଠିକ ଅଛି ଆଉ ହେଲେ ବି ଆପଣ ନରକ ଯିବେ। ଏଥିପାଇଁ ଆପଣ କିଛି ଚିନ୍ତା କରନ୍ତୁ ନାହିଁ।
ହ
ଆଉ ଗୋଟେ କଥା ଯୋଉ ଅଛି କୁକୁର ଲାଙ୍ଗୁଳ ବାରପୁରୁ ସିଧା ହବନି। ତ ସେମିତି ଆଉ ସବୁ ଢଗ ଅଛି। ଆଉ ଅଧିକାଂଶଁ ମୁଁ ରୁଢ଼ି ପଢ଼େନି କି ଯେତେବେଳେ ରୁ ରୂଢ଼ି ପଢ଼େ ମୁୁ ମାନେ ମେ ମାନେ ଯେମିତିକି ଶହେଟା ପଢ଼ିବି ବିରଢ଼ି ସେଇଠୁ ପଁ
କହିଲେ, ଟିକେ ଓଲଟା ରେ କହିଦେଲେ। ନା କଣ ହବ ନା ଘୁଷୁରୀ ପ୍ରକୃତି ପଙ୍କେ ଆ ଲୁଟେ ମଣିଷ ପ୍ର ପ୍ରକୃତି ମଲେ ତୁଟେ। ଆଗ କୁହାହବ ମଣିଷ ପ୍ର ପ୍ରକୃତି ମଲେ ତୁଟେ। ଘୁଷୁରୀ ପ୍ରକୃତି ପଙ୍କେ ଲୁଟେ। ବାକ୍ୟଟି ଏଇ ପ୍ରକୃ କାର ହବ।
ନ୍ତୁ ସମାନ ଆଗ ପଛ ହେଲେ ବି ଜିନିଷ ସବୁ ସମାନେ
ନାଇଁ ଆପଣ ଯଦି ଆଗ ପଛ କହିଦେବେ, ଆଗ ପଛ ସେ ସେମ୍ କ ନାଇଁ ଆପଣ ଯଦି ଆଗ ପଛେ ସେମ୍ କହିଦେବେ। ତାହେଲେ ବହୁତ ଅସୁବିଧା ହେଇଯିବ, ଆଜ୍ଞା।
ଦେଖନ୍ତୁ, ଗୋଟେ ଗୀତ ଅଛି ଗୋଟେ ଗୀତ ଅଛି। କଳାହାଣ୍ଡି କଳାହାଣ୍ଡି ଅଞ୍ଚଳ ରେ ସେ ଆଗ ପଛକୁ ନେଇକିନା ତ ସେ ସେମିତି ସେ ମାନେ ସେ ସମାନ ରୁହନ୍ତି। ତ ମୁଁ ସେଠୁ ଟିକେ ନେଇ ଆଇଥିଲି ଆଉ। କହିଦେଲି ଆଉ। ବୁଝିଲେ?
ନାଇଁ ନାଇଁ, ଆପଣ ଯଦି ପଟ୍ଟନାୟକ, ରଞ୍ଜନ ସୌମ୍ୟ, ପଢିବା ଠିକ୍ ଲାଗିବ ଆଜ୍ଞା।
ଦେଖନ୍ତୁ ଆପଣ ତ ମୋ ନାଁ ନେମ ପାରିବେନି ନେଇଗଲେ ଏବେ ମୁଁ କଣ କରିବି ମୁଁ ଜାଣି ପାରୁନି। ଚଳିବ କି ଛୋଟ ଛୋଟ ରେ ଚଳିବ ତାହାଲେ ନାଇଁ କି? ଅ ହ ଠିକ ଅଛି ଠିକ ଅଛି ଅ ହ କିଛି ନାଇଁ ଚଳିବ ତ ସେମାନେ କାଟି ଦଉଛନ୍ତି ଜଣେ ଅଛନ୍ତି। କାହିଁକି କେଜାଣି ତାଙ୍କେ ତାଙ୍କେ କାଟା କଟି ଟିକେ କରୁଛନ୍ତି ତମର ସେ ଅ ହ ତ ଆବ ନରକହୁ ସିଓର ଯିବେ ଆଜି ଠାରୁ ମୁଁ ଲେଖିଦେଲି ହେଲା ଏଇଟାକୁ ପରିବର୍ତ୍ତ ଏଇଟାକୁ ପରିବର୍ତ୍ତ